ହଁ ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ।
ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ସମସ୍ତେ।
ହଁ ହଁ ହଁ ଭଲ ଅଛନ୍ତି।
ଆଚ୍ଛା।
ହୁଁ।
ଆପଣଙ୍କୁ ଚାଷ ରେ ଯୋଉ ଜଳସେଚନ ପଦ୍ଧତି ବ୍ୟବହାର କରାଯାଏ ଜାଣିଛନ୍ତି? ଚାଷ ଜମି ଏରିକାରେ କେମିତି ଆମର ଚାଷ କରାଯାଏ ତା ପାଇଁ ଜଳ ସେଚନଟା କେତେ ଜରୁରୀ ଆପଣ ତ ଜାଣିଥିବେ।
କେତେ ବି ଜ୍ଞାନ ନାହିଁ ତା ଉପରେ।
ଆଜ୍ଞା।
ହଁ ଆପଣ ଜାଣିଛନ୍ତି କି?
ହଁ। ଜଳସେଚନ ତ ହଉଛି ଫସଲର ଆବଶ୍ୟକତା ଅନୁସାରେ ଯୋଉଟା କୃତ୍ରିମ ଭାବରେ ପାଣି ଯୋଗାଇଦବାର ପ୍ରକ୍ରିୟା ତାକୁ ଆମେ ଜଳସେଚନ ପଦ୍ଧତି କହିଥାଉ।
ଆଚ୍ଛା ଆଚ୍ଛା।
ଉ ମୁଁ। ମୁଖ୍ୟ ଜଳସେଚନ ପଦ୍ଧତି ହେଲା ଯୋଉଟା କି କୁହନ୍ତି ପୁଷ୍ଟ ଜଳ ସେେଚନ। ଜାଣିଥିବେ ଆଜ୍ଞା ଆଜ୍ଞା ଅଛି ଗୋଟେ ଅଛି ପୁଷ୍ଟ ଜଳସେଚନ ଆଉ ଗୋଟେ ଅଛି ଛିଟା ଜଳସେଚନ ଆଉ ଗୋଟେ ଅଛି ବୁନ୍ଦା ଜଳସେଚନ। ହଁ। ଉଁ ତା ଗୋଟେ ଅଛି ଭୂର୍ଗବ ଜଳ ସେେଚନ।
ଆଚ୍ଛା।
ହଁ। ତ ପୁଷ୍ଟ ଜଳ ସେେଚନ ହେଲା କୋଉଟା ଯୋଉଟା କି ଆମ ଜମି ମାନେ ଚାଷ ଜମିର ଉପ ଉପର ଭାଗରେ କିଛି ନାଳ କିମ୍ବା ଖାଲ ଦ୍ଵାରା ଯୋଉଟା କି ପାଣି ଛଡା ଯାଇଥାଏ। ମାନେ ଜମିର ଉପର ଭାଗରେ। କିଛି ନାଳ ଥିବ ନହେଲେ ତ ଆପଣ ଖାଲ କରିକି ପାଣିଟା ଚାଷ ଜମିକି ଦେବେ। ଯେମିତି କିି ଧାନ ଚାଷରେ ଆମର ସେଟା କରାଯାଏ।
ହୁଁ।
ପୃଷ୍ଠ ଜଳସେଚନ।
ହୁଁ।
ତ ତାପରେ ହେଲା ଯୋଉଟା ଛିଟା ଜଳସେଚନ ରହୁଛି ସେଇଟା ହଉଛି ସ୍ପ୍ରିଙ୍କଲର ଦ୍ଵାରା ଅ ବର୍ଷା ପାଣି ଭଳିଆ ବର୍ଷାର ବୁନ୍ଦା ଯେମିତି ପଡେ ଏ ଟିପିଟିପି ହେଇକି ହୁଁ ଛୋଟ ଛୋଟ ବୁନ୍ଦା ସେମିତି ସ୍ପ୍ରିଙ୍କଲର ପଦ୍ଧତିରେ ଯୋଉଟା ବ ବର୍ଷା ପାଣି ପରି ଛିଟ ଛିଟା ଯାଏ ତାକୁ ଆମେ ଛିଟା ଜଳସେଚନ କହିବା।
ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି।
କରାଯାଏ କୋଉଥି ପାଇଁଁ କା ଯୋଉଟା କି ଅସମାନ ଜମି ଥାଏ ମାନେ ଜମିଟା ଆମର ସମାନ ଭାବରେ ନଥିବ। ଯୋଉଠ କିି ଖାଲ ଢିପ ଖାଲ ଢିପ ହେଇକି ଥିବ ଯୋଉ ଚାଷ ଜମି
ଆଚ୍ଛା ପାହା ପାହାଡ଼ ପହାଡ଼ ଏରିଆ ହଉଥିବ।
ପାହାଡିଆ ଚାଷ ଯୋଉ କରାଯାଏ ସେଇଠି ଛିଟା ଜଳସେଚନ ଆପଣ ହୁଁ ସେଇ ପଦ୍ଧତିରେ ବ୍ୟବହାର କରିବେ।
ହୁଁ ହୁଁ।
ଆଉ ଗୋଟେ ହେଲା ବୁନ୍ଦା ଜଳସେଚନ ଜାଣିଥିବେ।
ହଁ ଏଇଟା ମୁଁ ଶୁଣିଲା ଭଳିଆ ଲାଗୁଛି।
ସେଇଟା ହେଲା ପାଇପ ମା ମାଧମରେ ଗଛର ମୂଳରେ ବୁନ୍ଦା ବୁନ୍ଦା ପାଣି ଯୋଉଟା ଆମେ ଦିଆ ଦିଏ। ସେଇଟା ହେଲା ବୁନ୍ଦା ଜଳସେଚନ।
ଆଛା ଆଚ୍ଛା।
କି ଆମର ପାଣିର ବି ବହୁତ ସଞ୍ଚୟ ହୁଏ ଅଧିକ ପ୍ର ପାଣି କ୍ଷୟ
ହଁ ସେଇଟା ଯୋଉଠି ପାଣିର ଅଭାବ ଥିବ ସେଇ ଜାଗାରେ ସେ
ପ୍ରଥମ ହଁ ସେଇଟା ହେଲା ବ ପାଣିର ଅ ଅଭାବ ଯୋଉଠି ଥିବ ଆଉ ଦ୍ଵିତୀୟ ହଉଛି ଯୋଉଠି କିି ଫଳ ଏବଂ ପନିପରିବା ଚାଷ ଷ କରାଯାଏ ତା ପାଇଁ ଏହି ଜଳ ସେଚନ ଟା ବହୁତ ଉପଯୁକ୍ତ। କାରଣ ଫଳ ଗଛ ଆଉ ପନିପରିବା ଗଛ ସୂକ୍ଷ୍ମ ଗଛ ସେଗୁଡା ଆମେ କହିଥାଉ। ତା ଦେରେ ଏତେ ବି ପାଣି ର ଦରକାର୍ ପଡେନି ଅଧିକ ପାଣି ପକେଇଦେଲେ ସେ ଗଛ ମାନେ ତା ମୂଳ ଯୋଉ ଚେର ସଢି ଯିବାର ସମ୍ଭାବନା ଥାଏ ତ ତାକୁ ବୁନ୍ଦା ଜଳ ସେଚନ କଲେ ମାନେ ସେଟା ଭଲ।
ହୁଁ ହୁଁ ହୁଁ।
ଆଉ ଗୋଟେ ହଉଛି ଭୂଗର୍ଭ ଜଳ ସେଚନ ଯୋଉଟା
ହୁଁ ସେଇଟା କଣ୍ଟା?
ଭୂଗର୍ଭ ଜଳ ସେଚନ ହଉଛି ଯୋଉଟା ମାଟି ତଳେ ଆମେ ପାଇପ୍ ଦ୍ଵାରା ଗଛର ମୂଳକୁ ପା ପାଣି ପହଞ୍ଚାଇ ଥାଉ ତାକୁ ଭୂ ଗର୍ଭ ଜଳସେଚନ କୁହାଯାଇଥାଏ ମାନେ ଆଗରୁ ମା ଟି ତଳେ ସେଟା ପାଇପ ଦେଇଥିବେ ତା ଦ୍ଵାରା ଗଛ ମୂଳକୁ ପାଣି ପହଞ୍ଚିବ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଧୁନିକ ଉ ପଦ୍ଧତି ସେଇଟା ଏବେ ଆସିଛି ଭୂଗର୍ଭ ଜଳ ସେ
ହଁ କାହିଁକି ନା ମୁଁ ସେଇଟା ବି ଶୁଣି ନଥିଲି ଫାଷ୍ଟ ପ୍ରଥମରୁ ଆପଣ ଯୋଉ ତକ କହିଲେ ସେତକ ମତେ ଲାଗିଲା ଯେ ମୁ ଛୋଟବେେଳେ ବହିରେ ପଢିଲା ଭଳିଆ। କିନ୍ତୁ ଶେଷରେ ଯୋଉଟା କହିଲେ ସେଇଟା ନୂଆ ଶୁଣିଲା ଭଳିଆ।
ଏଇଟା ହେଲା ହଁ ଏଇଟା ହେଲା ଆଧୁନିକ ପଦ୍ଧତି। ଆଉ ଏଇଟା ଏଇଟାକୁ ଆମେ ମଧ୍ୟ ପାଣି ସଞ୍ଚୟକାରୀ ପଦ୍ଧତି ମଧ୍ୟ କହିଥାଉ ଭୂଗର୍ଭ ଜଳସେଚନକୁ
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ଏହା ଦ୍ଵାରା ଆମର ବହୁତ ଲାଭ ମଧ୍ୟ ହେଇଥାଏ ମାନେ ଜଳସେଚନ ଦ୍ଵାରା ଜାଣିଥିବେ। ଯେମିତିକି ଫସଲର ଭଲ ବୃଦ୍ଧି ହୁଏ। ଉତ୍ପାଦନ ମଧ୍ୟ ବଢ଼ିଥାଏ। ଆଉ ଖରା ସମୟରେ ମଧ୍ୟ ଖରା ଋତୁରେ ଚାଷ ସମ୍ଭବ ହେଇଥାଏ ଏଇଭଳି ଜଳସେଚନ କରିବା ଦ୍ଵାରା
ହୁଁ ହୁଁ ହୁଁ।
ପାଣିର ସଠିକ ବ୍ୟବହାର ମଧ୍ୟ ହୋଇଥାଏ।
ହୁଁ ବୁଝିଲ।
ଆଜ୍ଞା ତ ନିହା ଚାଷ ଜମି ମାନଙ୍କରେ ଆପଣ ଜଳସେଚନ ଅ ର ଏଇ ସବୁ ପଦ୍ଧତି ଯଦି ଆପଣ ବ୍ୟବହାର କରୁଛନ୍ତି।
ହୁଁ ଜଳ ସଞ୍ଚୟ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ବି ବହୁତ ଅଧିକା ହଉଛି। ତ
ଡ୍ୟାନ୍ସ
ହୁଁ ବୁଝିଲି ବୁଝିଲି।
ତ ଜଳ ସେଚନ ହଉଛି ଯୋଉ ଫସଲର ଆବଶ୍ୟକତା ଅନୁଯାୟୀ ନଦୀ ପୋଖ କେନାଲ କୂଅ ନଳକୂପ କିମ୍ବା ଜଳାଶୟରୁ ଯୋଉ କୃତ୍ରିମ ଭାବରେ ଆମେ ପାଣି ଯୋଗେଇଦବାର ପ୍ରକ୍ରିୟା ଏହା ବି ଆମେ କହିପାରିବା ମାନେ ପୋଖରୀ କେନାଲ ଏଇ ସବୁ ମାଧ୍ୟମରେ ବି ଆମେ ଜଳ ସେଚନ କରିପାରିବା ନା। ଆଉ ସବୁ ମୁଖ୍ଯ ଜିନିଷ ହେଉଛି ବର୍ଷା କମ୍ ହେଲେ କିମ୍ବା ବର୍ଷା ନହେଲେ ଆମେ ଫସଲକୁ ବଞ୍ଚାଇ ରଖିବା ପାଇଁ ଏହି ଜଳସେଚନ ପଦ୍ଧତି ଅତ୍ୟନ୍ତ ଆବଶ୍ୟକ। ଆଜ୍ଞା। ହଁ।
ହୁଁ। ଆପଣ ଏତେ ସବୁ ଅ ଜ୍ଞାନ ଆପଣଙ୍କ ପାଖରେ କେମିତି ମାନେ କୋଉଠୁ କେମିତି ଜାଣିଲେ ଏତେ ସବୁ ଆପଣଙ୍କର ଚାଷ ହେରିକା ହୁଏ କିଛି ମଣ।
ଆମର ଆଜ୍ଞା ଘରେ ଚାଷ ଜମି ଅଛି କରନ୍ତି ତ ସମସ୍ତ ସେ ଜାଣିଛି ଆଉ।
ଆଚ୍ଛା ଆଚ୍ଛା ମୁଁ ଯୋଉ କହିଲି ଏତେ ଜ୍ଞାନ ଆପଣଙ୍କର ଏଇ ଚାଷ ଉପରେ ଜଳ ସେଚନ ଉପରେ ସାଧାରଣତ ନଥାଏ ସମସ୍ତଙ୍କର।
ନାଇଁ ନାଇଁ ମୁଁ ଶୁଣିଛି ତ ସେଇଥିପାଇଁ ଆପଣଙ୍କୁ କହିଲି ସାର୍।
ଆଚ୍ଛା ବୁଝିଲି ବୁଝିଲି ବୁଝିଲି ଯାହା ହଉ ବହୁତ ଭଲ କଥା।
ଜଳସେଚନ ର ଅସୁବିଧା ମଧ୍ୟ ଅଛି ଜାଣିଛନ୍ତି ଅଧିକ ଜଳସେଚନ ଦ୍ଵାରା ମାଟିର ବରତା ବି କମି ପରେ ଜମିରେ ଯୋଉଟା ଲବଣ ତା ମଧ୍ୟ ସେଇଟା ବି ବଢିପାରେ ଆଉ ଗୋଟେ ଜିନିଷ ହଉଛି ଜଳର ଅପଚୟ ମଧ୍ୟ କାରଣ ଏମିତି ସମସ୍ୟା ନାହାନ୍ତି ଯେ ହଁ ବୁନ୍ଦା ଜଳସେଚନ ମାନେ ଖାଲି ବୁନ୍ଦା ବୁନ୍ଦା ପାଣି ହିଁ ଦଉ ଥିବେ କିଏ କିଏ ତାର ଅପଚୟ ମଧ୍ୟ କରୁଥିବେ।
ହଁ ଅଧିକ ପାଣି ବ୍ୟବହାର କରିଦଉଥିବେ ଯେତିକି ଦରକାର ତାଠୁ ଆବଶ୍ୟକତା ଠାରୁ ଅଧିକ କରିଦାଉଥିବେ।
ଆଉ ଗୋଟେ ହଉଛି ଯୋଉଟା ଭୂତଳ ଜଳସ୍ତର ମଧ୍ୟ କମି ଯାଇପାରେ।
ଠିକ ଠିକ।
ଆଉ ଓ କଣ ଜଳସେଚନ ର ଗୁରୁତ୍ୱପୂର୍ଣ୍ଣ ହଉଛି ଜଳସେଚନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଫସଲକୁ ଆବଶ୍ୟକ ଆଦ୍ର ତା ମଧ୍ୟ ମିଳିଥାଏ ଆଉ ଫସଲର ବୃଦ୍ଧି ଏବଂ ଉତ୍ପାଦନ ମଧ୍ୟ ବଢେ ବର୍ଷା ବର୍ଷା ଉପରେ କେ ନିର୍ଭରଶୀଳତା କମିଥାଏ।
ହୁଁ।
ହଁ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଏ। ଏଇଥିପାଇଁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ ଅଟେ ଆଉ।
ଆଚ୍ଛା ବୁଝିଲି।
ଆଜ୍ଞା। ଆଉ ଗୋଟେ କଥା ହଉଛି ସ୍ଥାନ ମାଟି ଓ ଫସଲ ଅନୁଯାୟୀ ଉପଯୁ
ଜଳସେଚନ ପ୍ରଦ୍ଧତି ବାଛିବା ନିହାତି ଦରକାର୍ ହଁ ଠିକ୍ କଥା କାହିଁକି ନା ସବୁ ଜାଗାରେ ମାଟିର
କଣ୍ଡିସନ୍ ବି ଠିକ୍ ନଥାଏ କୋଉଠି ଉର୍ବରତା ଅଧିକ ଥିବ କୋଉଠି ପଥୁରିଆ ଜମି ଥିବ। ପାହାଡ଼ ଅଞ୍ଚଳ ହେଇଥିବ କି କୋଉଟା ନଦୀ କୂଳିଆ ହେଇଥିବ ଅତି ଉର୍ବର ଜମି ଥିବ।
ଆଜ୍ଞା ସେଇଟା ତ ଠିକ୍ କଥା ଯାହା କହିଲେ। ଆଉ ଜଳସେଚନ ତ ହଉଛି ଆଧୁନିକ କୃଷିର ଏକ ମୁଖ୍ୟ ଆଧାର। ଠିଊକ ପଦ୍ଧତିରେ ଯଦି ଆମେ ଜଳସେଚନ କରିବା ତାହେଲେ ପାଣିର ସଞ୍ଚୟ ମଧ୍ୟ ହବ।
ହୁଁ ହୁଁ।
ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହବ।
ହୁଁ।
ଆଜ୍ଞା।
ହ ଏବେ ତ ସରକାରଙ୍କ ତରଫରୁ ବହୁତ୍ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି ଚାଷୀ ମାନଙ୍କୁ। ବହୁତ୍ ସାରା ଯୋଜନା ମାଧ୍ୟମରେ
ଆଜ୍ଞା ହଉଛି।
ହଁ ଆପଣ ଜାଣିଥିବେ ମଝିରେ ଆମର ଆସିଥିଲା କୃଷକ ଭାଇ ମାନଙ୍କ ପାଇଁ ଗୋଟେ ସରକାର କରିଥିଲେ କାଳିଆ ଯୋଜନା ଜାଣିଥିବେ। ଜଣଙ୍କା ପାଞ୍ଚ ହଜାର ଟଙ୍କା ଲେଖ ଖାଏଁ ମିଳୁଥିଲା।
ଆଜ୍ଞା।
ହଁ।
ଆପଣ ଯୋଉ ଧାନ ଚାଷ କେମିତି ହୁଏ ଜାଣିଛନ୍ତି?
କଣ କହିଲେ ମ୍ୟାଡ଼ାମ ଶୁଣାଗଲାଣିି।
ଧାନ ଚାଷ।
ନାଇଁ ଧାନ ଚାଷ ମୁଁ ମ୍ୟାଡାମ୍ ମୋର ଜ୍ଞାନ କମ୍ ସେଥିରେ ଚାଷ ଉପରେ।
ଆପଣ ଯଦି ଜାଣିଛନ୍ତି ଟିକେ କହିଦେବେ?
ହୁଁ ମୁ ବି ଏତେ ଜାଣିନି ଏଇଟା ହିଁ ତ ଜାଣିଛି ଧାନ ଆମର ଏକ ପ୍ରମୁଖ ଖାଦ୍ୟ ଫସଲ ଅଟେ।
ଏଇ ଧାନ ଚାଷ କେମିତି ହୁଏ ମାନେ ମୁଁ ଦେଖିଛି ଯେତିକି ଜାଣିଛି। ଯେ ଫାଷ୍ଟ୍ ତ ପ୍ରଥମେ ଯୋଉ ଧାନକୁ ନେଇକି ଗୋଟେ ଛୋଟ ଜାଗାରେ ତାକୁ ବିଞ୍ଚିକି ରଖିଦିଅନ୍ତି। ଟିକେ ପାଣି ଜାଗାରେ ବିଲରେ ଗୋଟେ ଛୋଟ ଜାଗାରେ ତ ସିଏ ଟିକେ ବଡ଼ ବଡ଼ ହେଇଗଲା ପରେ ଓହୋ ଟିକେ ବଡ଼ ବଡ଼ ବୋଲି ବାର ରୁ ଦଶ ରୁ ବାର ଇଞ୍ଚ୍ ଭଳି
ହଁ ସେଇଟା ତ ଅଛି ତା ପୂର୍ବରୁ ତ ଆପଣ ପ୍ରଥମେ ଦେଖିବେ ନା ଧାନ ଉତ୍ପାଦନ ପାଇଁ ଆପଣଙ୍କର ଜଳବାୟୁ ଆଉ ମାଟିର ଉର୍ବରତା ଆ ପର୍ଯ୍ୟାପ୍ତ ପାଣି ଅଛି ନା ନାଇଁ ଏଇ ସବୁ ବି ଦରକାର ନା ଜମିର ପ୍ରସ୍ତୁତି ମଧ୍ୟ କରିବେ। ଯଦି ସବୁ ବର୍ଷ ଆପଣଙ୍କର ଧାନ ଚାଷ ହଉଛି ତାହେଲେ ତା ଜମିିକି ପ୍ରଥମେ ହଳ କରି କିମ୍ବା ଟ୍ରାକ୍ଟର ଦ୍ଵାରା ଚାଷ କରିଦେଇଥିବେ ମାଟିିକି ସମତଳ କରିବେ। ତାକୁ ଜୈବ ଖତ ଆଜ୍ଞା। ଗୋବର ଖତ ଆଉ ଜୈବ ଖତ ମଧ୍ୟ ଦେଇଥିବେ ମାଟିରେ।
ହଁ ଠିକ ଠିକ।
ତାପରେ ଆପଣ ବିହନ ଦେଇକି ଚାରାକୁ ଯେମିତି ଧାଡିରେ ଲଗେଇବେ। ପାଣିରେ ପକେଇବେ ପ୍ରଥମେ ଦାନା କୁ ଚାରା ବାହାରିଲା ପରେ ତାକୁ ଧାଡିରେ ରୋପଣ କରିବେ। ନିୟମିତ ପାଣି ଦେବେ।
ଆଜ୍ଞା।
ଆଜ୍ଞା। ଆଉ କଣ କରନ୍ତି?
ହଉ ମ୍ୟାଡାମ ଠିକ ଅଛି ଆପଣ ଙ୍କ ସହ କଥା ହେଇକି ଭଲ ଲାଗିଲା।
ଧନ୍ୟବାଦ ସାର୍।
ଆଜ୍ଞା।